ହାଲୋ।
ଗୁଡ୍ ଇଭିନିଂ।
ଗୁଡ୍ ଇଭିନିଂ।
କଣ କରୁଛନ୍ତି?
କଣ କରିବି ବସିଛି। ଆଉ ତମେ କଣ କରୁଚ?
ମୁଁ ବି ଗରମ ତ ହୋଉଚି ଜାଣିଥିବ। ଇଭିନିଂ ଟାଇମରେ ଟିକେ ବୁଲାବୁଲି କରୁଛେଁ ଆଉ।
ହୁଁ ହୁଁ ହୁଁ ଆମ ଏପଟେ ବି ଗରମ ହୋଉଛି। ବସଛି ଟିକେ ବାରିପଟେ ଟିକେ ଥଣ୍ଡା ପବନ ଟିକେ ହୋଉଚି ଭଲ ଲାଗୁଛି।
କଣ ଖାଇଛନ୍ତି ଆଜି?
କଣ ଖାଇଛି ପଖାଳ ଆଉ ଭଜା ତମେ?
ମୁଁ ବି ପଖାଳ ସିଜିନ ତ ଚାଲିଛି ଆମ୍ୱ ସି ସିଜିନ ଜାଣିଛ ଆମ୍ବ ସେତିକି ହିଁ ଆଉ କଣ ଗରମ ଯେମିତି ହଉଚି ଗରମ ଭାତ ଖାଇ ହଉନି ବାସି ପଖାଳକୁ ଆମ୍ବ ଶାଗ ଭଜା ଏମତି ତି ଆଉ ଆଉ ପାଠ ପଢା କେମତି ଚାଲିଛି ଆପଣଙ୍କର
ତ ଚାଲିଛି ଏଠି ମାନେ ଏତେ ବି ଭଲ ନାହିଁ ଚାଲିଛି ଆଉ ଠିକଠାକ। ଜାମ
ଆଚ୍ଛା ଆରାଇ ପାଇଁ ପଢୁଛନ୍ତି ଆଚ୍ଛା ଆଚ୍ଛା ମୋର ବି ଭଲ ଚାଲିଛି ଏଇନେ ଏକ୍ଜାମ ସରିଛି ମୋର ସେ ଚାଲିଛି ଚେଷ୍ଟା ତ ଚାଲିଛି ଦେଖାଯାଉ ଭଗବାନଙ୍କର ଆଶୀର୍ବାଦ କୋଉଠି କଣ ଗୋଟେ ଏନଗେଜ ହେଇଗଲେ କି ନିଜ ପାଇଁ ବି ସେଇଟା ଭଲ ଲାଗିବ ବାପା ମାଆଙ୍କ ପାଇଁ ବି କିଛି କରିହେବ
ହୁଁ ହୁଁ କୋଉ ଏଜ୍ଜାମ୍ ଅଛି ଆଗକୁ ତମର
ଆଗକୁ ଅଛି ଆରାଇ ଏଜ୍ଜାମ୍ ଅଛି ସିଜିଏଲ୍ ବି ଅଛି
ହଁ ହଁ ହଁ
ଏଥର ଆଉ କଣ ରୋଷେଇ କରିବାକୁ କଣ? ଭଲ ଲାଗେ ତମକୁ
ରୋଷେଇ ମତେ ବହୁତ ଭଲ ଲାଗେ ଚିକେନ ବନେଇବା ପାଇଁ
କ୍ଲାସ
ହଁ କ୍ଲାସ ଆଜି ନାଇଁ ଯାଇନି ଆଜି ଛୁଟି ଅଛି ତ ଯାଇନି ସେଥିପାଇଁ ଆଉ
ଆଚ୍ଛା ଆଉ ଛୁଟି ଦିନରେ କଣ କରନ୍ତି ଘରେ ରହିଲେ ବି
ଛୁଟି ଦିନରେ ମୁଁ କଣ କରେ
ବୁଲାବୁଲି
ଘର ସଫା କରେ ନା ନା ଗରମରେ ତୁ କୁଆଡେ ଯାଇ ହଉନି ହେଲା
ହୁଁ ହୁଁ
ରୋଷେଇ କରେ ଘରେ ରହିଲେ
ଆଚ୍ଛା କଣ ଆପଣଙ୍କର ହେବି ହବି କଣ ଯୋଉଟା ବହୁତ ପସନ୍ଦ ଲାଗେ ଯେମିତି ଆଚ୍ଛା ଆଚ୍ଛା ହୁଁ ହୁଁ ହୁଁ ଆଉ ବାହାରେ କେବେ କୁଆଡେ ବୁଲିବାକୁ ପାଇଁ ଯାଇଛନ୍ତି ନା ନାଇଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଭାଯାଉଛି କି ନା ନାଇଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ